ଓ।
ହ୍ୟାଲୋ।
ନା ବଡ ।
କଣ କରୁଛ?
ମୁଁ ଏଇଠି ଶୋଇଥିଲି ଆଉ।
ଉଁ ହୁଁ।
ମେ।
ମୁଁଇ ଏଡିଟିଂ କରୁଥିଲି।
ହୁଁ। ଆଉ କଣ ଖାଇଥିଲ? ଖାଇ ଖୁଆ ସାରିଲଣି ନା ନାହିଁ।
ହଁ ଖାଇସାରିଲିଣି। ଭାତ କୁ ଶୋୟା ବଡି ଆଉ ତମେ?
ହଁ ମୁଁ ଯାଇ ଗାଧେଇକି ଖାଇଥିଲି ଆଉ ଏଇନା ଆଉ କିଛି ଖାଇନି ଆଉ ଟିକେ ଯାଉ ତିନଟା ହେଲେ ଖାଇବି। ଇଆଓ।
ଓ ହୋ।
ଭିଡିଓ ଫିଡ଼ିଓ ଏଡିଟିଙ୍ଗ କରୁଛ ନାଁ
ହଁ।
ଆଉ ଏଥର ଯେତବେଳେ ଯା ଏ ଏଥର ଯାହା ହେଲେ ଭିଡିଓ ଗୁଡା ତମକୁ ତାହେଲେ କହିବି ତମେ ଟିକଏ କରିଦବ ମୋର ଆଉ।
ହଁ ହଁ ମତେ ପର୍ସନାଲି ଦବ ମତେ ଏଇ ନମ୍ବରରେ ଦବ ମୁଁ କରିଦେବି ଫ୍ରିରେ।
ହଁ ହ।
ଅଫିସ୍ ନମ୍ବର ଦେଲେ ସେ ପଇସା ଦେବା ପଡ଼ିବ ତମଠୁ ଆ କଣ ପଇସା ନେବି? ମଣୀରା। ମିଶିକିନି କରୁଛୁ ନା ସେ ଯଦି ନା ନା କିଛି ନାଇଁ ଦେଇପାରିବ। ଏମତି ମିଶିକିନି କରୁଛୁ ନା ଯଦି ସେ ଜାଣିବେ ସେଇ ଅଫିସ ନମ୍ବରରେ ଉମ ସେ ମୋ ଇଏ ରେ କରୁଛି ବୋଲି ଏଇଠୁ ମୋ ଉପରେ ଅସୁବିଧା ସେଥିପାଇଁ କହିଲି ଏ ମତେ ତେ ଦେବେ ମୁଁ କରିଦେବି।
ହଉ ହଁ ତମେ କେତେ କଣ ପଇସା ନଉଛ?
ହଁ ଜଉ ଭିଡିଓ ଗୋରା ବଡ଼ ଭିଡିଓ ଗୋରା। ମୁଁ ବଡ଼ ଭିଡିଓରା ନଉଛି ସାତଶହ ନା କଣ। ଆଉ ସଟ୍ ଭିଡିଓଟା ନଉଛି ସାଢ଼େ ଚାରିଶହ। ଫଟୋ ଏଡିଟିଂ ଗୁଡା ନଉଛି ଦେଢଶହ ଆଉ ଥମ୍ୱନେଲ ଟା ନଉଛି ଦି ହଜାର।
ଆଉ ଯଦି ତମେ ଯୋଉଟା କୋଉଟା କହିଲ। ଇୟୁଟ୍ୟୁବ ରେ ଯଉଟା ଦେଖିକି ମାରୁଛନ୍ତି ଭିଡିଓ ଗୁଡାକୁ।
ହୁଁ।
ଆଉ ଯଦି ସର୍ଟ ଭିଡିଓଟେ ଆଉ ଲଙ୍ଗ ଭିଡିଓଟେ ଏଡିଟ କରିବେ ତାହେଲେ- ଫ୍ରୀ ଆଉ।
ହ ମାନେ ଯୋଉମାନୋ କଣ କହିଲ। ଇନ୍ସଟାଗ୍ରାମରେ ଯୋଉଟା ରିଲସ କରୁଥିବେ ମାନେ କରିକି ସେଟା ଏଡିଙ୍ଗ କରୁଥୀଵେ ତମେ ସେଇଟା କରୁଛ।
ହଁ ସେଇ ସର୍ଟ ଭିଡିଓ ଗୁଡାକ ହଁ।
ଆ ଭଲ ତ ଇନ୍ କମ ହଉଥିବ?
କଣ?
ମୁଁ କହିଲି ଭଲ ଇନକମ ତ ହଉଥିବ?
ହୁଁ ଦଶ ପନ୍ଦର ହଜାର ହଉଚି ଆଉ।
ମୁଁ କହିଲି ଯାହଉ ଗୋଟେ ଗୋଟେ ଯାହେଲ ଗୋଟେ କରୁଚ ଆଉ।
ସେମିତି ଦିନକୁ ସିନା ଦଶ ପନ୍ଦର ହଜାର ଉଠିଲେ ଭଲ ହୁଅନ୍ତା ଏରା ଦି ଦିନ ତିନି ଦିନକୁ ଥରେ ନାଖା ହଉଚି ଯେ ହଉନି ଆଉ କଣ ଦଶ ପନ୍ଦର ରିଚାର୍ଜରେ ଆଉ ଆପ୍ ଗୁଡା ରିଚାର୍ଜ ହଉଚି ନା। ସେତେରେ ବି ପଳୋଉଚି। ହାତକୁ ଆସୁଚି ଆଠ ନ ହଜାର ଆସେ ଦିଦିନି ତି ଦିନ ଭିତରେ ଏମିତି ଆଉ।
ଭଲ ଆଉ ଯେତିକି ହୋଉଚି ଢ଼େରେ।
ହୁଁ। ତମେ କଣ କରୁଚ?
ଆଉ କଣ ଏ ଖରା ତ ହଉଚି କୁଆଡେ ଯଏନି ଖାଲି ଘରେ ଶୋଇଥିଲି। ଏଇନା ଉଠି ଏଇନା ଉଠିି ବାସଣ ହୁଁ?
ମୁଁ କହିଲି ଖରା ବହୁତ ଜୋରେ ହେଲାଣି।
ହଁ ଖରା ତ କାଲି ଟିକେ କଣ କହିଲ କାଲି ଟିକେ କାଁଳିଆ ଦେଇଥିଲା। ତାପରେ ବି ବର୍ଷା ଟିକେ ଆମ ଆଡେ ସାଢେ଼ ଚାରିଟା ବେଳକୁ ଟିକେ ପକେଇ ହେଇଯାଇଥିଲା। ହଁ ହେଇଯାଇଥିଲା ହୁଁ ତାପରେ ଆଜି ପୁରା ଖରା ପୁରା ବାଡଉଛି ଯୋରେ ଆଉ କୁଆଡେ ବାହାରି ହଉନି ଘ ଘର ଭିତରେ ଅଛି ଆଉ।
ହୁଁ। ହଉଛି ଖରା ଏବେ ବହୁତ ଯୋର ହଉଛି ଗାଡ଼ି ଫାଡ଼ି ଏତେ ଆସିନି। ଆସିନି।
ହଁ।
କାଲି ଆକ୍ସିଡେଣ୍ଟ ହେଲା ଯେ ସେଇଟା ଭାଙ୍ଗିଗଲା କଟା ପଛ
କୋଉଠି?
କଣ?
କୋଉଠି ଆକ୍ସିଡେଣ୍ଟ ହେଲା।
ଏ ଏନ୍ ଏଚ ଉପର ସ୍ପିଡ ଥିଲା ଗାଡି। ଆଉ ଗୋଟେ ବାଇକ ଟେ ସିଏ ବି ଆଉ ଦେଖୁନି କିଛି ଚଲଉଛି ଯେମିତି ଭସି ହେଇଗଲା ଆର ସାଇଟ୍ ଟା ଜାଣିଥିବ ବାଁ ପଟ ଟା ପୁରା ପଳେଇଲା ଆଉ।
ହୁଁ, ହୁଁ।
ହାପ୍ ପେଣ୍ଟ ପିନ୍ଧିଥିଲି ବୋଲି ତେଲ ପକେଇବାକୁ ଯାଇଥିଲୁ, ସ୍ପିଡରେ ପୁରା ଅଛି ଏ ଯାଇଥିଲି ଗାଡିଟା ନେଇକି, ସେ ହଁ ତ କହିଲା ବାକିଦେବ। ଦି ଦିନ ଲାଗିବ।
ତମର ତାହେଲେ କିଛି ହେଇନି, କିଛି ହେଇନି ତ?
ନାଇଁ ଆରେ ଖାଲି ଟିକେ ମାଡମୁଡି ହେଇଯାଇଛି, ଖଣ୍ଡିଆଫଣ୍ଡିଆ ଟିକେ ହେଇଯାଇଛି।
ମା ତମେ ଏକୁଟିଆ ଥିଲ ନା ଆଉ ତମ ସାଙ୍ଗରେ କିଏ ଥିଲା?
ମୁଁ ଏକା ଥିଲି। ମମିକୁ କହିବନି ପିଟିବ।
ନାଇଁ ନାଇଁ ଜାଣିନି।
କଣ?
ଜାଣିନି?
ନାଇଁ ତାକୁ ଆଉ ଥରେ ଆଗରୁ କହିଥିଲି ଜା ବହୁତ ଚିଡିଲା ସେଥିପାଇଁ ତାକୁ କହିଲିନି।
ବନ୍ ସିଧା ସେମତି ଗାଡି ସେମତି ତମେ ଚଲେଇଲେ ହବ ନା ଏମତି ମଣିଷ ସେମିତି ପିଲା ଚଲଉଛନ୍ତି ଯେ ଏମିତି ଅବସ୍ଥା ହଉଛି। ଦେଖିକି ଟିକେ ଚଲେଇବ ଆଉ ଏନଏଚ୍ ଟା ବି ପୁଣି ପ୍ଲେନ ରାସ୍ତା। ଖରା ଦିନଟା ପୁଣି ଆହୁରି ବେଶୀ।
ଛାନୀଆ ନାଇଁ ନାଇଁ ସ୍ପିଡରେ ଥିଲା ମୁଁ ଶୀଘ୍ର ପୁଣି ତେଲ ପକେଇଲେ ଯିବ ନା ଥିବା। ତାପରେ ମୁଁ ପକଉଛି ଯାଇକିନି ଯୋଉ ବାଜିରାଉତ କଲେଜ ଆଗରେ ଗୋଟେ ଯାଇଙ୍କିନି ଟାଙ୍କି ନାହିଁ।
ହଁ, ହଁ।
ସେଇଠି ଯେ ସେଠୁ ଯୋଉ ନାହିଁତ ଛୋଟ ବୁଲିବ ଯୋଉଟା ମାର୍କେଟ ଆଡ଼ୁ ଯୋଉଠୁ ପସିବ ସେଇଠୁ ଘୋଡା ଦିଟା ହେଇଛନ୍ତି।
ବୋ
ସେଇଠୁ ଇଆଡୁ ଆସିବାକୁ ଗୋଟେ ଲୋକଟା ହେଠୁ ଆଉ କୁଆଡେ କିଛି ଅନାଉନି କି ଇଣ୍ଡିକେଟର ଦେଉନି। ସ୍ଲାପରେ ଘଷିହେଇଗଲା ଆଉ।
ସେ ଗାଡିରେ ଟିକ ଖାଲି ସ୍କ୍ରାଚ ଅଛି ଖଣ୍ଡେପୁରା ଛାଡିଆଇଲା ଖୋଳପା ଖଣ୍ଡେ।
ଆରେ ପୁରା ପ୍ଲେନ ରାସ୍ତା ଯାହାହେଲେ ବି କିଛି ଭାଙ୍ଗି ଭାଙ୍ଗିଥିବ କି କଣ ହେଇଥିବ।
ହଁ, କୁଲ୍ୟାଣ୍ଟା ବାହାରିଗଲା, କୁଲ୍ୟାଣ୍ଟ ଟାଙ୍କିଟା ଲାଗିବ। ନୂଆ ଲାଗିବ ବା ନୋଟା ଲାଗିବ ଯାହା ଖର୍ଚ୍ଚ ହେବ ହେବ ଆଉ।
ହଁ।
କେତେ ଆପ୍ ଏବେ ପ୍ଲେନକ୍ଲିୟରଟା ନେଇକିନା ଆସେ। ଦରଜ ଲାଗୁଛି, ଆଣ୍ଠୁଫାଣ୍ଠୁ ସିଧା କରିହଉନି।
ହଁ, ଏଇଟା ଖରା ଦିନଟା ଯେମିତି ଯାହା ହେଲେ ଟିକେ ପେନ୍ ହେଉଥିବ ତଉ। କଣ ତ ଗାଡିରୁୁ କଣ ମୁଁ ବି ଥରେ ଦିଥର ଗଲାବେଳକୁ କଣ କହିଲ ଆମେ ମୁଁ ସ୍କୁଲ ପଢୁଥିଲି କଣ କହିଲ ଟେନ୍ଥରେ। କୁନ୍ଦା ସ୍କୁଲରେ ପଢୁଥିଲି ଆମେ ଆମ ଜଣେ ଦାଦାଙ୍କ ଝିଅ ମୋର ଗୋ ସେ ସାଇକେଲରେ ଆଉଛି, ବିଶ୍ଵାସ କରିବନି ମାନେ ସେ ହମୁକ ମାନେ ସିଏ କଣ କହିଲ ମୁଁ ଚଲଉଥିଲି ସିଏ ସେ ବସତେତ୍ ପଛରେ ବଇଥିଲା। କଣ ଗୋଟେ ଏମତି ହେଲା ଯେ ସେ ହଲେଇ ଦେଲା କି କଣ କେଜାଣି ହେଲା ପୁରା ଏଇଟା ବି ସେଇ ଇ ଧନେଇଟା ପୁରା ପ୍ଲେନରାସ୍ତା ଟା ଧନେଇ ତ ଦେଖିଥିବ। ହୁଁ ତାପରେ ସେ ସେଇଠି ପୁରା ସେଇଟା ଗଡାଣିଟା ପୁରା ଗଡିଆଇଲା ଆମ ଗାଁ ଆଡେ ମୁଁ ଆସୁଥିଲି, ତ ଗଡିଆ ଆଇଲା ଯେମିତି ସେ ହସି ଦେଲା କି କ ତ କେଜାଣି ହୁଁ ପୁରା ହଁ ପୁରା ଘୁଷୁରି ହେଇକି ଆମେ ପୁରା ପଇଲୁ।
ଓ ଭାଇ
ହ ମମି ତ ତାର ହେଲେ ଟିକେ ଟିକେ ଟିକେ ଟିକେ ଖଣ୍ଡିଆ ହେଲା ମୋର ପୁରା ମୋ ଆଣ୍ଠୁଟା ପୁରା ଏ ପୁରା ଚା ସେଇଟାରେ ସେଇଟାରେ ପା ଜବର ଖଣ୍ଡିଆ ହେଇଗଲା।
ହଁ ବା ଏଇ ଆଣ୍ଠୁ ଘାଉଡ଼ା ବି କହୁ ପୁଣି ଘା ଆଡ଼ା ଥରେ ହବ ଯାଉତି ଶୀଘ୍ର ଭଲ ବି ହବନି।
ହଁ ବଡ ଆଣ୍ଠୁ ଜବର ଖଣ୍ଡିଆ ହେଇଗଲା ଆଉ ସେଇଥିପାଇଁ କଟକ ଗଲା ଗୋଡ ଗୋଡ ପୁରା ଠିଆ ସିଧା ହେଲାନି ଚକାଆସନଏମିତି କରି ଏଇ ବସିହେଲାନି ଟୋଟାଲେ।
ହୁଁ ପରା
ଗୋଡ଼ ସିଧା କରିପାଇଲିନି ସେଇ ଆ ଦଶ ପନ୍ଦର ଦିନ ର ହଁ ଏଟା ଶୀତ ଦିନଟା କଣ କଇଲ ଉଁ-ଉଁ- ଉଁ ଘାଆଟା ଶୁଖିବାନି ଦରଜା ଶୁଖିଯିବ ନା କଣ ଏମିତି କୁହ ନ୍ତି ଖରା ଦିନେ ଘା ସୁକି ସୁକି ଶୁକିଯିବ ଦରଜ ଶୁକିବନି ଶୀତ ଦିନେ ଘା ଶୁକିବନି ଦରଜ ସୁକି ଏମିତି ହେଲା ମୋର କଁ ଗୋଟେ ହେଲା। ସେଇମିତି ମୋର କଣ ଗୋଟେ ହେଲା ଘା ଶୁକିଲା ବୋଧେ ଦରଜ ଶୁକିଲାନି ଏମିତି କଣ ନିଜର ହେଲା କାଟିଲା କିଛି ଦିନ ରହିଲି ରହିଲି କଷ୍ଟ ରେ ଆଉ ଗଲିନି ସ୍କୁଲ ଯାଇକି ଶୁକିଲା। ଭଲ ହେଲାଠୁ ଗଲି।
ଉଁ ହୁଁ କେତେ ଦିନ ଭଳିଆ ଲାଗିଲା?
ହ କଷ୍ଟ କୁହନି କଷ୍ଟ ଲୋ।
ହୁଁ ଥିବ ଥିବ ଭଲ ଥିବ ଦିନେ ଦିନେ ଏମିତି ଅସୁବିଧା ହବ ଯେ
ହଁ ପା।
କଣ କରିବା ଯାହା ଚାଲିଚି ଚାଲିବାକୁ ଦିଅ ଆଉ ଆମେ କଣ କରିପାରିବା କି ଆଉ।
ମମି। ଆଉ କଲେଜରେ ଆଡିମିସନ କରିସାରିଲଣି?
ଆଡମିସନ କଥା କହିପାରିବିନି। ହଁ ତ ଡକୁମେଣ୍ଟ ରା ତ ସବୁ ନେଇଚନ୍ତି।
ହୁଁ।
ଆଡିମିସନ କରିଥିବେ କି କଣ କେଜାଣି?
ତମେ ଯାଇନ କି?
ମୁଁ ଯିବିନି ମୋର ସବୁ କାମ ଅନଲାଇନ୍। ଦେଖିଆ ଆଜି ଯାଉଚି କିନ୍ତୁ ଅମି ଯାଉଚି ତ ଆଡମିସନ କରିବ ବୋଲି।
ହଁ।
ଗଲେ ଯିବୁ ଯଦି ଯାହା ଅସୁବିଧା ହବ ଡାକିବୁ ଆଉ।
ଆଡମିସନ କରି ଯାଉଚି?
ଆଁ।
କହିଲି ଅମି ଆଜି ଆଡମିସନ କରିବାକୁ ଯାଉଚି?
ହଁ କାଲି ଆଣି ଯାଇଥିଲା ସାଠିଫିକେଟ ଆଜି ଯିବ ବୋଲି କହୁଥିଲା।
ହୁଁ ହୁଁ। ନାଇ ସେଦିନ କଣ କଲେ ସେ ମତେ ଦେଇଥିଲା ସବୁ ଯେ ମୋର ଜଣେ ଜେଜେ ବାପା କଲେଜରେ ଅଛ ନ୍ତି ତ ସେ ମତେ ଦେଇଥିଲେ ଆ ସବୁ ଡକୁମେଣ୍ଟ କହିଲା ଆଉ ତା ମମି ଦେଇଥିଲେ ସିଏ ଦେଇ ନଥିଲା। ମୋ ବାବାଙ୍କ ହାତରେ ସିଏ ପଠେଇ ଦେଇଥିଲା ଖାଲିକେବଳ କଣ କଇଲ ଆ ଧାରକାର୍ଡ ବ୍ୟାଙ୍କ ପାସବୁକ୍ ଆଉ ଫଟୋ ଗୋଟେ ଆଉ ଏତିକି ଦେଇ ଦେଇଥିଲା। ଆହୁରି କଣ କଇଲ ପ୍ଲସ ଟୁ ସାର୍ଟିଫିକେଟ ଦରକାର ଟେନ୍ ସାର୍ଟିଫିକେଟ ଦରକାର ତ ସେଇରା ଦେଇନି ତ ମୁଁ ନେଇ ତଥାପି ମୁଁ ଦେଇ ଦେଇକି ଆଇଥିଲି ଦିଦିବାପାଙ୍କ କତିରେ ସିଏ ଦେ କହିଲେ ହଉ ଦେ ମତେ ମୁଁ ଦେଖେ ସିଏ ଯଦି ଆଡମିସନ ହବ ମୁଁ କରିଦେଇଥିବି ଆଉ। ଆଉ ଯେମିତି ହେଲାନି ମୁଁ ଘରେ ଆସି ଯେତେବେଳେ ସାତଟା ବେଳକୁ ଘରେ ଆସିକି ଘରେ ପହଞ୍ଚିଲି ମୁଁ କହିଲି ବାବା ଆଡ ମିଶନ ଆଡ଼ମିଶନ କଲ ନା ନାଇଁ ତାର ସେ ଅଣ୍ଡର ଟେକିଂ ଲେଖିକି ତାର ପ୍ଲସ ଟୁ ସାର୍ଟିଫିକେଟ ଆଣିନି ସେ ଆଣିଲେ ଯାଇକି ଦେଲେ ଯାଇକି ଆଡମିସନ ହବ ତ ତାର ଯାଇଥିଲା କଣ ଆଣିବ ବୋଲି ଯାଜପୁର ତ ତାପରେ ଆଉ ମତେ କଲ ଫଲ୍ କରିନିକି ମୁଁ ତ ବାଲାନ୍ସ ନ ନଥି ବୋଲି ମୁ ଆଉ କଲ କଲିନି ତାକୁ ଆଡମିସନ କଲା କି ନାଇଁ ମୁଁ ପଚାରିନି ତା ହେ ସାଙ୍ଗ ସେ କହିଥିଲା କହିଲା ମୁଁ ମୋରି ଜଣେ ସାଙ୍ଗ ସେବା ଲାଗି ହଁ। ସେ କରୁ ଆଡମିନ କରିସାରିଲାଣି ତ ମୁଁ କହିଲି
ଡିମ୍ଫ ମତେ ଆଜି କଲ କରିଥିଲା ଯେ କହିଲା।
ଓ ହୋ।
ଆଉ କିନ୍ତୁ ପଇସା ଟିକେ ଦେବେ ମୁଁ ଜାଣି ପାରୁନି ଯେତେବେଳେ ପଇସା ଥିବ ହଁ। ଯେ ଯାଏ ଆଜି। ଦେଖି ତାକୁ ଦେବି ଆଉ।
ହଁ।
ତାର କଟି ଯାଇଛି ନା ଯୋଉ ଟ୍ରାନ୍ସକ୍ରିପସନ କାମ ଟା। ସେଇଟା ସେ ସେ ମନ ଦୁଃଖ କରୁଥିଲା। ସେ ଦିଦି ଯିଏ ତାଙ୍କୁ କହିଲେ ଯେ ସେ କହିକ ତାକୁ ମୁଁ କହିଥିଲି ଯେ ସେ କିଛି ଜାଣି ନ ଜାଣିକି କହିଲା ମ କହିଲି ଦିଦି ଆସିବନି ଟିକେ କର ସେ କହଲେ ଦେଖି ଆସିପାରେ ନ ଆସିପାରେ।
ହଁ।
ହଉ ମୁଁ ରଖୁଛି ମୁଁ କରୁଛି।
ହଁ ହଁ।
ହଉ କାଟ